ହ
ହଁ ସେତେବେଳେ ଲାଗୁନଥିଲା ଏବେ ଲାଗିଲା।
ନା ଲାଗିଥାନ୍ତା ଯେମତି ଜଏନିଂ ଆସୁନି ନା ମାନେ ସଂଯୋଗ ହଉଚି। ତମେ କାଟିଦେଲ କଣ ପାଇଁ? ହେଟା ହେଇଯାଇଥାନ୍ତା। ଟିକେ ସମୟ ଲାଗିବ କେତେବେଳେ ଶୀଘ୍ର ହେଇଯିବ କେତେବେଳେ ଡେରିରେ ହବ।
ହଁ ସେଇଆ ହେଇଥିବ ଆଉ। ମୁଁ ତାଙ୍କୁ ଲଗେଇଲା ଟାଇମ୍ ରେ ହୁଁ।
ବର୍ତ୍ତମାନ କଣ କରୁଚ?
ବସିଚି ଛାତ ଉପରେ।
ଓ ଛାତ ଉପରେ ବସିଚ। ମୁଁ ଘର ଭିତରେ ଏବେ ବସିଚି।
ସେଥିପାଇଁ ଏମିତି ଶୁବୁଚି ଆଉ।
ମୋ କଥା ଶୁଭୁନି ତମକୁ? ମୋ କଥା ଶୁଭୁନି ତମକୁ? ମାନେ ଭଲସେ ଶୁଭୁଚି ନା ନାଇ ତମ କଥା ମତେ ପୁରା ସଫା ଶୁଭୁଚି। ମୋ କଥା ତମକୁ ପୁରା ସଫା ଶୁଭୁଚି ନା ନାହିଁ?
ହଁ ହଁ କୁହ।
ରୁହ ନହେଲେ ମୁଁ ପଦାକୁ ଯାଏ।
ଖାଇଥିଲ କଣ?
ଆଉ କଣ କରୁଚ ମାନେ ଖାଇଥିଲି ବରା ଖାଇଥିଲି, ମିଠା ଖାଇଥିଲି, ଖାସ୍ତା ଗଜା ଖାଇଥିଲି। ଖାଇବା ଚାଲିଚି ଆଉ।
ଆଜି କଣ ଏତେ ସବୁ?
ଆଜି ବରା ଟା ଆମର ଆସିଥିଲା। ଆଉ ବାକି ସବୁ ଜିନିଷ ଜଣେ ଦିଦି ଆଣିକି ଦେଇ ଦେଇ ଯାଇଥିଲେ।
ଆଚ୍ଛା ଆଚ୍ଛା। ହଉ।
ତମେ କଣ ଖାଇଚ?
ମୁଁ ଖାଇଥିଲି ଚକୋଲେଟ ଖାଇଥିଲି ଗୋଟେ। ଆଉ କଣ? ପିଜୁଳି ଖାଇଥିଲି, ଏସବୁ ଖାଇ ଦେଇେଇଛି ଆଉ।
ଓହୋ। ତମର ପିଜୁଳି ଗଛ ଅଛି?
ହଁ ମୁଁ ଯୋଉ ଛାତ ଉପରେ ବସୁଛି ସେଇ ପାଖରେ ଗୋଟେ ଅଛି ହେଲା ପାଖରେ ଗୋଟେ ଅଛି। ମାନେ ଆମ ଛାତ କୁ ପୁରା ଲାଗି କି ଅଛି ସେ ପିଜୁଳି ଗଛ ଟା।
ଓହୋ। ଆଉ ଆମ ସାଙ୍ଗ ଘର କଣ ତମ ପାଖରେ?
ହଁ ପୁରା ପାଖରେ।
ଭଲ ମଜା ମସ୍ତି କରୁଥିବ ଦି ଜଣ ସାଙ୍ଗ ହେଇକି ଆଉ ନା?
ହଁ ହେଲେ ସେବେ ଟିକେ ପଢା ପଢି କରୁଛି କଣ ମଜା ମସ୍ତି।
ଆଉ ତମେ ପାଠ ପଢ଼ୁନ?
ମୁଁ ଏବେ କଣ କରିମି ସରିଲା ତ ହେଇ।
ସିଏ ବି ତ ପଢୁଛନ୍ତି ନା ତାଙ୍କର ବି ତ ସରିଲା।
ସେ ସ୍ପେଶାଲ୍ ହୋଉଛି ଦୋଉଛି ମୁଁ କଣ ଦେବି କି?
ଓହୋ। ଫେରେ ଅଲଗା ଅଲଗା ଏବେ ଦି ଜଣଙ୍କ ରାସ୍ତା ଅଲଗା ଅଲଗା? ତମେ କଣ କଳାର ନା ଗଣିତର ନା ବିଜ୍ଞାନ ର?
କଳା ମୋର ତାର ବିଜ୍ଞାନ।
ଆଚ୍ଛା ଅଲଗା ଅଲଗା ଆଉ।
ଛୋଟବେଳୁ ସାଙ୍ଗ ହେଲେ କଣ ହବ ସେତ ଅଲଗା ହବାକୁ ପଡିବ ନା। ବାସ୍
ହୁଁ ଦିନେ ଦିନେ ତ ହବାର ଦିନେ ଦିନେ ତ ହବାର ଥିଲା ନା।
ହଁ ହଁ ସେଇଟା ତ ସତ କଥା।
ଓହୋ। କିଛି କଥା ନାଇଁ କୁଆଡେ ଯିବେ ଯାଇ ଯାଇ କୁହତିନି ଏଣ୍ଡୁଅ ଯାଇ ଯାଇ ସିଜୁ ବୁଦାକୁ, ଫୁଣି ଆସିବେନି ସେ ଘରକୁ ଯୋଉ ଠି ବି ପଢନ୍ତୁ। ତା ପରେ ହଁ ହଁ, ଯେତେବେଳେ ବାହାଘର ହେଇଯିବ ହେଇଯିବ ଆଉ ନାଇଁ କି? ଦେଖିବା ତମ ଦିଜଣ ଭିତରୁ କିଏ ଆଗେ ବାହା ହୋଉଛି?
ମୁଁ ଭାବୁଛି କଣ କରିବି ଏବେ ଆଉ। ହଁ ଭାଇ ଆମ ଦି ଜଣଙ୍କୁ ହୁଁ
ହଁ ତମ କଥା କଟିଲା ଭଳିଆ ଶୁଘୁଛି ମତେ ଭଲ ଶୁଭୁନି। ତମର ବୋଧେ ନେଟୱାର୍କ ଅସୁବିଧା ହୋଉଛି?
ଦି ଜଣଙ୍କ
ତ ପଦାକୁ ଆସ, ପଦାକୁ ଆସ ତମ କଥା ଭଲ ସୁବୁନି କ ଏ ଛାତରେ ବସ ଯେ ଟିକେ ବୁଲିଯାଅ ଭଲ ସେ ଟୋଟାଲି ଶୁଭୁନି କଥା। ବୋହୁତ୍ କଟୁଛି।
ତମ ତମ ରବ ହାଲୋ।